ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ଶୁଣା ହେଉଛି ମ୍ୟାଡ଼ମ୍।
ହଁ ହଁ ଶୁଣାଯାଉଛି କୁହନ୍ତୁ।
ହୁଁ ମ୍ୟାଡ଼ାମ ନମସ୍କାର।
ନମସ୍କାର।
କେମିତି ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ?
ହଁ ମୁଁ ସେମିତି ଆଉ ଦେହ କେମିତି ଅଛି ଆପଣଙ୍କର?
ହଁ ଭଲ ଅଛି ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସେମିତି ଟିକେ ବର୍ଷା ହଉଛି ତ ଥଣ୍ଡା ଘାସ ଟିକେ ଅଛି ଆଉ ଆଉ ଆପଣଙ୍କ ଘର ଲୋକଙ୍କ ଦେହ ଭଲ ଅଛି?
ହଁ ଭଲ ଅଛି ଆଉ।
ହଁ ବର୍ଷା ହଉଛି ନା ଟିକେ ଜଗି ରଖି ଚଳିବେ ଆଉ। କେମିତି କଣ ବର୍ଷା ପାଇଁ ସୁରକ୍ଷା ମାନେ ଉଁ ଇଏ କରିକି ରଖିଛନ୍ତି ସୁରକ୍ଷିତ ପାଇଁ ମାନେ ଯେମିତି ରୋଗ ନହବ। ସଚେତନ କେମିତି ଅଛନ୍ତି କହିବେ?
ବର୍ଷା ପାଇଁ ତ ବାହାରକୁ ଏତେ ଯିବା ଆସିବା ବି ଏତେ ନାହିଁ। ଯେତିକି ଧର କାମ ଅର୍ଜେଣ୍ଟ ମାନେ କି କିଛି ଜରୁରୀ କାମ ପଡ଼ିଲା ମାନେ ଯମି ଯାଉଛୁ ଅଧିକା ଯି ଯିବାଆସିବା ସେମିତି କିଛି ନାହିଁ। ତାପରେ ଆଉ ଏମିତି ଗରମ ପାଣି ଟିକେ ପିଆ ପିଇ କରୁଛୁ। ଉଷୁମ ପାଣି ଆ ତ ଦେହ ପାଇଁ ସେଇଟା ଭଲ ହିଏ। ତ ଆପଣ ଜାଣିଥିବେ ତ ସେଥିପାଇଁ ଏମିତି ଆଉ ସଚେତନ ଅଛୁ ଆଉ।
କାନ୍ଥ ଚାରିପାଖ ସଫାସଫି ବି କରୁଥିବେ ଯେହେତୁ ପାଣି ଫାଣି ଜମିଗଲେ ସେଠି ବି ରୋଗ ଫୋଗ ହବ ହଁ। ଔଷଧ ପତ୍ର ବି ରଖୁଥିବେ ହୁଁ ଯଦି କିଛି ଜ ଜରୁରୀ ହେଇଗଲା ଥଣ୍ଡା ଜ୍ୱର ପାଇଁ ପାଖରେ ଥିଲେ ହୁଏତ କାମରେ ଆସିଯିବ।
ହଁ ସେଇଟା ତ ଠିକ କଥା ଯାହା କହିଲେ।
ହଁ। ଯେତିକି ଦରକାର ହବ ବାହାରକୁ ଯିବ ଯିବେ ଆଉ ନହେଲେ ଅଯୋଥା ଗଲେ ଓଦା ହେଲେ ହବ ଆଉ।
ଓ ଅଦରକାରୀ ସମୟରେ ତ କାଇହିଁ ଯିବା ଆମେ
ହଁ ଛୁଆଙ୍କୁ ଟିକେ ଜଗିବାକୁ ପଡୁଥିବ ଆଉ।
ହଁ କାହିଁକିନା ବର୍ଷା ପାଗ ତାଙ୍କୁ ହିଁ ଆଗ ଥଣ୍ଡା ଜର ସବୁ କିିଛିହିଁ ହେଇଥାଏ।
ହଁ ହାଲୋ।
ହଁ।
ଆଉ କଣ ଖାଇଥିଲେ?
ଯାଇଥିଲି ଗୋଟେ ଭୋଜି ଥିଲା ରିସେପସନ୍ ଭୋଜି ଥିଲା ତ ଏଇନା ଆସିଲି ଆଉ ସେଆଡ଼େ ଖାଇକିଆସିଛି ଆଉ।
ଆଚ୍ଛା ଆଚ୍ଛା ବାହାରେ ଖାଇଛନ୍ତି ନାଇଁ।
ହଁ।
ବର୍ଷା ଦିନେ ଯଦି ବାହାରେ ବି କମ୍ ଖାଇବା କଥା। ହୁଁ ଯେତିକି ଘରର ଉଷୁମ ଜିନିଷ ଖାଇବା ଆଉ।
ହଁ ସେଇଟା ତ ଠିକ୍ କଥା ଆପଣ ଯାହା କହିଲେ।
ଭୋଜିର ଥିଲା ଆଜି ଏତେ ବି ମୁଁ ଯାଏନି କୁଆଡ଼େ ଭୋଜି ହେରୀକା ଆଜି ଗୋଟେ ଥିଲା। ଏତେ ଦିନ ପରେ ଯାଇଥିଲି ହେରି ଆଉ।
ହଁ ହଁ ବୁଝିଲି ବୁଝିଲି ନା ଏନ୍ତି ବର୍ଷାରେ ଥଣ୍ଡା କାଶ ବି ହେଇଗଲେ ଅ ମାନେ ତୁରନ୍ତ ଯେମିତି ସବୁଦିନ ଖାଆନ୍ତି ଯୋଉ ତୁଳସୀ ମହୁ କି ତୁଳସୀରେ କାଢ଼ା ବନେଇକି ପିଅନ୍ତି।
ହାଁ ହାଁ। ହଁ ସେଇଟା ଥଣ୍ଡା ଟାଇମ୍ ରେ କଲେ କରିକି ପିଇବେ ଭଲ ହେଇଯିବ ଶୀଘ୍ର ସେଇଟା ତ ବହୁତ ଭଲ। ମେଡ଼ିସିନ୍ ଖାଇବା ଅପେକ୍ଷା ଆମେ ସେଇଗୁରା ଯଦି କରିବା ଭଲ ହବ।
ହଁ ହଁ ବୁଝିଲି।
ମେଡ଼ିସିନ କି ଯେତିକି ଆମେ ଆଭଏଡ଼୍ କରିବା ତ ବହୁତ
ଆଜ୍ଞା ହଁ ଥଣ୍ଡା ଜ୍ଵର ପାଇଁ ସେଇଟା ଛୁଆ ମାନଙ୍କୁ କଣ ବଡ଼ ଲୋକମାନେ ବି ଖାଇପାରିବେ।
ହଁ।
ହଁ।
ମୁଁ ତ ପ୍ରାୟ ଟାଇମ୍ ସେୟା ହିଁ କରେ ଥଣ୍ଡା ପାଇଁ ମୁଁ କେବେ ମେଡ଼ିସିନ ତ ଏତେ ଖାଇନି ଯଦି ଅତ୍ୟଧିକ ପୁରା ହେଲା କି ଛାଡ଼ୁ ନଥିଲା ଛାଡ଼ୁ ନଥିବ ଆ କୁଆଡ଼େ ଯିବାର ଥିବ ତ ସେ ବାଧ୍ୟ ହେଇକି ମେଡ଼ିସିନ ହିଁ ଖାଇଦିଏ ଆଉ।
ଆଚ୍ଛା। ନହେଲେ ଆପଣ ଏଇ ଯୋଉ ତୁଳସୀ ପତ୍ର କାଢ଼ା କି ତୁଳସୀ, ମହୁ ଏସବୁ କରିକି ଖାଇବେ।
ହଁ।
ଘରେ କିଏ ଆପଣ ବନାନ୍ତି ଆଉ ମା ବନାନ୍ତି?
ନାଇଁ ମାମା ବନାନ୍ତିି ନହେଲେ ଦିଦି ବନେଇଦିଏ ଆଉ ପ୍ରାଏ ଟାଇମ୍।
ଆଚ୍ଛା, ଆଚ୍ଛା।
ହଁ ଯେହେତୁ ମୁଁ ସାନ ଏତେ କିଛି କରେନି ଯେତିକି ପ୍ରାୟ ପାଏ ସେତିକି କରେ ନହେଲେ କିନ୍ତୁ ପ୍ରାୟ ଦିଦି କରିକି ଦେଇଦିଏ।
ଆଚ୍ଛା, ଆଚ୍ଛା ବୁଝିଲି ଆଉ ସବୁ କଣ କରୁଥିଲେ ଏବେ ଘରେ?
ଏବେ ମୁଁ ତ ଗଡ଼ୁଛି ଆପଣ କଣ କରୁଥିଲେ?
ମୁଁ ବସିଛି ଆଉ ମୋ ପାଖରେ ମୋ ପୋଷା ଗୋଟେ କୁ କୁର ରଖିଛି ଯେହେତୁ ସେ ମୋ ପାଖ ଛାଡୁନି ମୋ ପାଖରେ ବସିଛି। ହୁଁ।
ଆଉ ଖାଇ ସାଇଲେଣି?
ନାଇଁ ନାଇଁ ମୁଁ ଟିକେ ବାହାରକୁ ଯାଇଥିଲିହେରି ନା ଆସିଲା ବେଳକୁ ଟିକେ ଡେରି ହେଇଗଲା ତ ମୁଁ ଟିକେ ଲେଟ ରେ ଯାହା ଖାଇବି ଆଉ। ହଁ ଚାଲୁଛି ଏବେ ଆଉ।
ଆଉ ଆପଣଙ୍କ ଘରେ ସମସ୍ତେ କଣ କରୁଛନ୍ତି?
ଆଉ ମା ତ ଶୋଇଛନ୍ତି ତାଙ୍କର ଟିକେ ଦେହ ଭଲ ନାହିଁ। ଶୋଇଛନ୍ତି ସାନ ଭଉଣୀ ବି ସ ଶୋଇଛି ଆଉ ସବା ସାନ ଭଉଣୀ ଯିଏ ସେ ବସିକି ପଢ଼ୁଛି ଏଇନା। ଜେଜେ ବି ବସିଛନ୍ତି ମୋ ପାଖରେ। ଏମତି ବସିଛନ୍ତି ଆଉ ଶୋଇନାହାନ୍ତି ଏବେ କିଏ ଆଉ ଟିକେ ପ
ଆଚ୍ଛା, ଆଚ୍ଛା। ଓ ଆପଣ ଆଜି କୁଆଡ଼େ ମାନେ ସକାଳୁ କୁଆଡ଼େ ଯାଇଥିଲେ ବୁଲିବାକୁ ନା ନାଇଁ?
ଆଜି
ହଁ ଆଜି ତ ରବିବାରେ ଆପଣ ଯାଇନାହାନ୍ତି କୁଆଡେ?
ଛୁଟି ଦିନରେ ବହୁତ ଆଜି ଦିନ ବହୁତ ବ୍ୟସ୍ତ ଭିତରେ ଗଲା ଯେହେତୁ ଆ ମାଙ୍କ ଦେହ ଭଲ ଥିଲା ତାଙ୍କୁ ଟିକେ ମେଡିକାଲ ପତ୍ର ନେଇକି ଯିବା ଆସିବା କରିବା ପୁଣି ସମୟ ଅନୁସାରେ ଘରକୁ ଆସିକି ଘର ଲୋକଙ୍କ ପାଇଁ ରୋଷେଇ ବାସ ନା ତାପରେ ଗାଡି ଟାକୁ ଟିକେ ସଜାଡିବା ଏସବୁ ଟିକେରେ ଆଜି ଦିନ ଯାକ ପୁରା ବହୁତ ବ୍ୟସ୍ତ ରେ ଗଲା ଆଉ ଆପଣଙ୍କ ଛୁଟି ଦିନ ଆଜି କେମିତି ଗଲା?
ହଁ ଭଲ ତ ଗଲା ତାପରେ ବଡ଼ ହେଲା ପରେ ଆଉ ଛୁଟିବା ଦିନ କଣ ଅଛି? ଆ ବ୍ୟସ୍ତ ବଳ ଦିନରେ ନିଜର ଦାୟିତ୍ଵ ନେବାର ଅଛି ତାପରେ ଘରଲୋକଙ୍କୁ ଦେଖିବାର ଅଛି। ଆଉ ଆଉ ବଡ଼
କ ସମୟ ଦେବାର ଅଛି ଆଉ।
ହଁ ସେଇଟା ତ ସତ କଥା। ନିଜକୁ ତ ସମୟ ଦେବାକୁ ବି ଟାଇମ ହିଁ ମିଳୁନି ସେଇଟା ଆମେ ନିଜେ ପୁରା ବ୍ୟସ୍ତ ଏମିତି ରହିଯାଏ ଯେ ଟାଇମ ହିଁ ମିଳୁନି।
ହଁ।
ସେଇଟା ତ ଆପଣ ବୁଝିପାରୁଥିବେ।
ଆଜ୍ଞା। ହ ଘର ଲ ଘର ପରିବାରର ସମସ୍ତଙ୍କୁ ସମୟ ଦେବା ଭିତରେ ନିଜ କଥା ହିଁ ଆମେ ଭୁଲିଯାଉ।
ହଁ ଏମିତି ଗୋଟେ ରୋଗ ଆସିଥିଲା ଯେ ସେଇଟାମ ଯେଉଁ ଟାଇମ କି ସମସ୍ତେ ଏମିତି ପୁରା ପାଖରେ ଥିଲେ ସମସ୍ତଙ୍କୁ ଟାଇମ ଦେଇ ହଉଥିଲା ତାପରେ ସେଇଟା ଗଲା ପରେ ହିଁ ସବୁ ଯିଏ ଫୋନ ଯିଏ ଯଆଡେ ବିଜି ରହିଗଲେ।
ଯିଏ ଯାହା କାମକୁ ଗଲେ କର୍ମ ମାନେ ନିଜ କର୍ମ କରିବେ ଆଉ କଣ। ପଡ଼ିି ଆଉ
ସେଇ ଯୋଉ ମଝିରେ ଜାଣିଥିବେ ତ କରୋନା ରୋଗ ଯୋଉ ଆସିଥିଲା ସେ ହିଁ ଆମେ ଶ ଶିକ୍ଷା ଦେଇ ଦେଇେଥିଲା।
ହ ହୁଁ ସ ଯିଏ ଯୁଆଟା ସବୁ ଦୂରରେ ଥିଲେ ସବୁ ପାଖକୁ ପଳେଇ ଆସଥିଲେ ଘର ଲୋକଙ୍କୁ
ହଉ
ପାଖକୁ ସବୁ ଏକାଠି ରହି ସଚେତନ ସହ ରହିଲେ। ଏମିତି ସେ ରୋଗ ଯାଇଛି ଯିଏ ଯୁଆଡେ କର୍ମକ୍ଷେତ୍ରୁ ବାହାରିଗଲେ।
ହ ଆଜିକା ଦୁନିଆରେ ଯାହା ସବୁ ଚାହିଦା ବଢିଲାଣି ଆଉ ଯଦି ବି ନିଜେ କାମ ନ କରିବା କଣ ବା କରିବ ଆଉ
ସେ ହଁ ସେଇଆା ମାନେ ନିଜର ନିଜ ଖର୍ଚ୍ଚ ହଉ। ପରିବାର ଖର୍ଚ୍ଚ ହ ଯାହା ବି ହେଲେ ସେ ସବୁ ଆଜିର ଚାହିଦା। ହଉ ମାନେ କଣ ଖାପ ଖୁାଇକି ଚଳେଇବାକୁ ପଡିବ।
ସେୟା ଆପଣଙ୍କ ଘରର ବଡ଼?
ନାଇଁ ନାଇଁ ମୁଁ ପରେ ମୋର ଜଣେ ବଡ ଦିଦି ଅଛନ୍ତି ସିଏ ଏବେ ଟିକେ ଗଞ୍ଜାମ ଯାଇଛନ୍ତି ଯେହେତୁ କାମରେ ହଇ ଗଞ୍ଜାମ ଯାଇଛନ୍ତି ବୋଧେ କାଲିକି ପରଦିନ ଭିତରେ ଆସିଯିବେ ଆଉ।
ଓୋ ବଡ଼ଜୀ ତାଙ୍କ ଉପରେ ତ ଆହୁରି ଅଧିକା ପ୍ରେସର
ହଁ ବହୁତ ପ୍ରେସର ଥିବ ସିଏ ହଁ। ସେ ବାହାରକୁ ଯାଇଛି ହଁ ତାଙ୍କର ହଁ। କାମ ଚିନ୍ତା ଘର ଚିନ୍ତା ପାଠ ପଢା ଛୁଆଙ୍କର ମାନେ ପାଠ ପଢା ସବୁ ନେଇକି ଚାଲିଥିବ ଆଉ।
ହଁ ସେଇଟା ତ ଠିକ କଥା।
ହଁ।
ତ ସେଥିପାଇଁ ଆମେ ଏବେଠୁ ସବୁବେଳେ ଟିକେ ସଜାଗ ରହିଛି ବା ସବୁ କିଛି ମାନେ ଯେମିତି ଆଗକୁ କିଛି
ହୁଁ ହୁଁ ହୁଁ ହୁଁ ନିଜେ ନିଜେ ଜାଣିଥିଲେ ଶିଖିଥିଲେ କି ଛୁଅଟେ ତାଙ୍କ ସାଙ୍ଗରେ ମିଶିକି କରିପାରିବ ମାନେ ତାଙ୍କୁ ସହଯୋଗ କରିଦବ ତାଙ୍କ ଇଏରେ
ଆଉ ତାପରେ ଆମେମାନେ ଝିଅ ତ ଯେ ଯେତେବେଳେ ସବୁ କିିଛି ଜାଣିଥିବା ଦରକାର ହିଁ।
ହଁ ଝିଅ ମାନଙ୍କୁ ସବୁ କିଛି ଶିଖ ଶିକ୍ଷା ହିଁ ଶିଖିବାକୁ ହିଁ ପଡିବ ମା ତାଙ୍କୁ ସବୁ ସମୟରେ ସବୁ ପରିସ୍ଥିତିରେ କିଛି ନା କିଛି କରି ସେ ମାନେ ଆଗକୁ ବାହାରିକି କରିଥାନ୍ତି ଆଉ ତାଙ୍କୁ ନ ଶିଖିଲେ କେମିତି ହବ। ନାଇଁ ନାଇଁ ମୁଁ ରଜରେ ଏ ବର୍ଷ କୁଆଡ଼େ କିଛି ଯାଇନି ଆଉ ଆପଣ ଯାଇନାହାନ୍ତି?
ନାଇଁ ମୁଁ ଏ ଭଉଣୀମାନେ ଆସିଥିଲେ ରଜ ଟାଇମ ରେ ଟିକେ ସି ଆସନ୍ତି, ଆଉ ତ ଆଉ କେବେ ନ ଆସି ପାରିବାକୁ ପାଠ ହେଇକା ରହୁଛି ତ ସେଥିପାଇଁ ସେ ଆସି ପାରୁନାହାନ୍ତି। ହଁ ତ ରଜ ଟାଇମରେ ଆସିଥିଲେ ଟିକେ ବୁଲୁଥିଲୁ ଆଉ।
ଏବେ ତ ରଜରେ ତ ଘରେ ଯେମିତି ହେଲେ ପିଠା ପଣା ସବୁଇ ହେଇଥିବ। ଫାନ ଫାନ ସବୁ ଖାଇଛ ନୂଆ ପୋଷାକ ଜବାଜ ସବୁ ହେଇଥିବେ କଣ ସବୁ ପିଠା ପଣା ଖାଇଛନ୍ତି?
ହଁ ପାନ ତ ଖାଇଁନି କିନ୍ତୁ ପିଠାପଣା ଭିତରେ ପୋଡ଼ପିଠା। ଯେମତି ନା ମୁଁ ପାନ ଟିକେ ଖାଏନି।
ଆଚ୍ଛା।
ଆଛା ହୁଁ ତ ସେଥିପାଇଁ ପିଠାପଣା କିନ୍ତୁ ଖାଇଛି ଯେ ଯେମିତିକି ଇଡଲି ପିଠା ଆଉ ଚକୁଳି ପିଠା ଆଉ ପୋଡ଼ପିଠା ଆପଣ ତ ଜାଣିଥିବେ ରଜରେ ପୋଡ଼ପିଠା ପୁରା ପ୍ରସିଦ୍ଧ। ତ ଆମ ସେ ହଁ ମତେ ବୋହୁତ ଭଲ ଲାଗେ।
ଆପଣଙ୍କୁ କଣ କ୍ଷୀର ପୋଡ ପିଠା ଭଲ ଲାଗେ ନା? ଆଲ ଯୋ ପୋ ଚାଉଳରେ ବନାନ୍ତି ଯେଉଁ ଅଲଗା।
ନାଇଁ କ୍ଷୀର ଟା ଏତେ ଭଲ ଲାଗେନି କ୍ଷୀର ଟା ଅଳ୍ପ ଖାଇପାରିବି। କିନ୍ତୁ ଚାଉଳ ବାଲା ଟା ଟିକେ ଅଧିକା ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛ ହଁ ଆଉ କଣ ଖାଇଚ?
ଆଉ ଏମିତି ତାପରେ ରଜ ପହିଲି ରଜ ଦିନ ପ୍ରଥମେ ତ ଏମତି ବୁଲାବୁଲି କରିଥିଲୁ ଭଉଣୀ ମାନେ ଯାଇକି। ଆମ ଘର ପାଖରେ ରଜ ମସ ନାଇଁ ନାଇଁ ରଜ ମହୋତ୍ସବ ପଡ଼ିଥିଲା ହଁ। ତାପରେ ଦ୍ଵିତୀୟ ରଜ ଦିନ ରଜ ସଂକ୍ରାନ୍ତି ଯୋଉ ଥିଲା ସେଦିନ ମୋ ମାମାଙ୍କର ଜନ୍ମଦିନ ଥିଲା। ତ ଘରେ ଟିକେ ହଁ।
ଓହୋ।
ସେଥିପାଇଁ ରଜରେ ତ ଆପଣ ଜାଣିଥିବେ ମନ୍ଦିରଇକ ଯାଆନ୍ତିନି ବି ତ ସେ ସେଥିପାଇଁ ମନ୍ଦିର ନଯାଇକି ଘରେ ଯାହା ଟିକେ ସେଲିବ୍ରେଟ୍ କରିଥିଲୁ ଭଉଣି ରିକାବି ଥିଲେ
ହୁଁ ହୁଁ।
ସେଇ ଦିନ ଟା କଟିଗଲା ହଁ। ତାପରେ ରଜଦିନ ବାସ୍ ସେମିତି ଟିକେ ଖାଲି ବୁଲାବୁଲି କରି ତାପରେ ସେ ପଳେଇଲେ ଘରକୁ ଆଉ। ଭିଡିଓ ଛାଡୁନୁ ଟିକେ ଛାଡ଼େ।
ମଁ ରଜ ଟା ଟିକେ ସେମିତି ଯାଇଛି ଆଉ ଠିକ୍ ଟ ଭଲ ଏତେ ଭଲ ନାହିଁ ଏତେ ଖରାପ ନାହିଁ କିନ୍ତୁ ଯେମିତି ପାଳିବା କଥା ପାଳିଛନ୍ତି ଆଉ।
ଆଚ୍ଛା ହୋଉ ମୋର ଗୋଟେ କଲ୍ ଆସିଲାଣି ମୁଁ ଆପଣଙ୍କ ସହ ପଛରେ କଥା
ଠିକ୍ ଅଛି ମାମ୍ ଧନ୍ୟବାଦ।